ହ୍ୟାଲୋ।
ଗ ହଁ।
ହ୍ୟାଲୋ।
ହଁ ହ୍ୟାଲୋ ଶୁଭୁଚି?
ହ୍ୟାଲୋ।
ଶୁଭ -ଶୁଭୁଛି ନା ଶୁଭୁନି?
ହଁ ହଁ।
ଶୁଭୁନି?
ଆସୁଚି ତ?
ହଁ ହଁ କ୍ଲିଅର ଆସୁଛି।
କଣ କରୁଥିଲ କଣ, ହଁ ହଁ।
ହଁ ଏଇଠି ଶୋଇଥିଲି ଟିକେ କୁହନି ମାନେ ମୁଁ ନା ମ୍ୟାଗି ବନେଇଲି ହେଲା। ମ୍ୟାଗି ବନେଇଲେ ଖାଇବା ପାଇଁ, ତା ଦେହରେ କଣ କଲି ଖାଲି ପିଆଜ ଟମାଟର ଦେଇକିରି ହିଁ ବନେଇଲି, କେ ହିତ ନାହାନ୍ତି ପରିବା ପକେଇଲେ ବେଶୀ ହେଇଯିବ କିଏ ଖାଇବ, ହେଲା ଖାଲି ପିଆଜ ଟମାଟର ଦେଇକି ଟିକେ କଲି। ମୁଁ ଟିକେ ବେଶୀ ରାଗ ଖାଏ ନା ହେଲା, ଟିକେ ବେଶୀ ଝାଲ ଖାଇବାକୁ ଭଲ ପାଏ, ସେଥିପାଇଁ ମୁଁ କଣ କଲି କଞ୍ଚା ଲଙ୍କା ତିନିଟା କାଟିକି ପକେଇଦଲି, ପୁଣି ତା ତାର ଲଙ୍କା ଜିରା ଗୁଣ୍ଡ ପକେଇଦେଲି। ମାନେ ଏତେ ରାଗ ହେଇଥିଲା, କିନ୍ତୁ ଏତେ ରାଗ ହେଲା ପରେ ବି ମୁଁ ଖାଇବା ଶେଷ ପର୍ଯ୍ୟନ୍ତ ମୁଁ ଟୋଟାଲି ପାଣି ପିଇଲିନି। ମୁଁ ଖାଇବା ମଝିରେ ଜମା ପାଣି ପିଏନି।
ଓହୋ ପାଣି ପିଇଲେ ଅଧିକ ରାଗ ଲାଗିବ।
ହଁ ମୋ ଖାଇବା ସରିବ ତ ମୁଁ ସାଙ୍ଗେ ସାଙ୍ଗେ ପାଣି ପିଇବି। ଯଦି ଯଦିବି ମୁଁ ମଝିରେ ପାଣି ପଇ ଦେବି ଆଉ ଖାଇପାରିବିନି। ପ୍ରବଳ ରାଗ ହେଇଥିଲା ଆଜି।
ରାଗ ମଝିରେ ଯଦି ପାଣି ପିଇ ଦବ ରାଗ ମଝିରେ ଯଦି ପାଣି ପିଦେବ ପୋଡିବ ବେଶୀ। ଚି ସିଏ, ତାପରେ ଥଣ୍ଡା ପାଣି ପିଇଲେ
ହଁ। ହଁ। ମୁଁ ସେଥିପାଇଁ ପାଣି ପିଏନି। ଏକାଥରେ ଲାଷ୍ଟକୁ ପିଏ। ଆଉ କଣ କରୁଥିଲ?
ହଁ
ହ୍ୟାଲୋ।
ମ୍ୟାଗି ଖାଇଛ ତାହେଲେ ନା। ମ୍ୟାଗି ଖାଇଛ ତାହେଲେ ନା?
ଁ ହଁ। କଣ କରୁଥିଲ? ତମେ କଣ କରୁଛ? ହ୍ୟାଲୋ ହ୍ୟାଲୋ ମୋ କଥା ଶୁଣା ଯାଉଛି? ହ୍ୟାଲୋ। ହ୍ୟାଲୋ। ଶୁଭୁଛି ନା ଶୁଭୁନି? ହ୍ୟାଲୋ। ହାଲୋ। ହାଲୋ।